ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ଶୁଭୁଛି ତ ସବୁ ତ ହଁ କ୍ଲିୟର ତ ଶୁଭୁଛି।
ଆଚ୍ଛା। ହଁ ନେଟ ରା କଣ ଗୋଟେ ହିଁ ଅଛି ତ ଆଁ
କରୁଛ କଣ କରୁଛ କଣ?
କିଛି ନୁହଁ ଏଇ ଝାଡୁ ମାରୁଥିଲି ବା
ଓ ହୋ ରୋଷେଇ?
ନା ଷ୍ଟାର୍ଟ କରିନି। କରିନି ବର୍ଷା ଦଉଛି ଏପଟେ
ଆଜି ଦିନମାନ ବର୍ଷା ହଉଛି ନା?
ହଁ ହଁ।
ଆଜି ଆମର ବି ସେଇଆ ସକାଳୁ ପୁରା ସକାଳୁ ବର୍ଷା ହଉଛି ଯେ ଏ ପର୍ଯ୍ୟନ୍ତ ବି ଛାଡିନି।
ହଁ ଏପଟେ ବି ବର୍ଷା ହଉଛି ସକାଳୁ। କାଲି ପୁଣି ରାତିରେ ହେଇଥିଲା।
ଧାନ ତଳି ପକେଇଥିଲେ ଯେ ସେ ପାଣି ପୁରା ବିଲରେ ଫୁଲ। ସେଟା କଣ ହେଇଥିବ କିଏ ଜାଣିଲା।
ଆଛା ହଁ।
ଆପଣଙ୍କର ଚାଷ ଆରମ୍ଭ ହେଇଗଲାଣି? ମୁଁ କହିଲି ଚାଷ ଫାସ ସବୁ ଆରମ୍ଭ ହେଲାଣି? ଉଁ ତଳି ପକେଇନି କଣ ପକେଇଥିବେ ତ?
ହଁ ହଁ ହଁ।
ହଁ କୋଉ କୋଉ ସବୁ ଧାନ ଚାଷ କରନ୍ତି ଆପଣ?
ଉ ମୁଁ ଜାଣିନି ସେଗୁଡା କଣ କଣ ସବୁ ଦେଇଛନ୍ତି ଘର ଲୋକ?
ଓ ହୋ
ହୁଁ ଉଁ।
ଏଇଟା କଣ ବିଲରେ ଏ ଯୋଉ ଧାନ ଗୋ ସେ ଆସେ ମାନେ ଦଶ ଯାଗରୁ ବି
ହଁ କିଣିକି ବି କରନ୍ତି ଆଉ ପୁଣି ରଖିବିଥାନ୍ତି ଆଉ ଆଉ ଯୋଉ ଚାଷ କରାହେଇଥିଲା ବେଳକୁ ରଖା ହେଇଥିଲା ସେଗୁଡା ହିଁ ଇଏ ତଡ଼ି ଦେଇ ଦେଇ
ହ
ରଖିଥିଲେ ବା ସେ ଗୁଡା ତଳି ପକେଇଥିଲେ ତଳି ବଡ ବଡ ହେଇଯାଇଛି। ଆ କାଲିଠୁ ତ ବର୍ଷା ଲାଗି ରହିଛି ହେରା ହିଁ ଆଜି ତ ପୁଣି ଛାଡିିନି ବର୍ଷା ବାହାରି ଯାଇଛି ତଳି ବାହାରକୁ ବାହାରି ଯାଇଛି। ବର୍ଷା ଠିକ ଭାବରେ ଆଉ କଲେ ଲୋକମାନେ ହଳ କରିକି ଇଏ କରିବେ ଆଉ ହ
ହଁ ବର୍ଷା ତ ବହୁତ ହଇରାଣ କରୁଛି ଆହୁରି ଚାରି ଦିନ ଖଣ୍ଡେ ହବ ଆଉ
ହଁ ସାତ ତାରିଖ ପର୍ଯ୍ୟନ୍ତ ହେବ ନା କଣ କହୁଥିଲେ? ଶୁଣା ଶୁଣି
ଆଉ ତମ ପୁଅ କଣ କରୁଛି?
ନା ସେ ବୁଲବା ପାଇଁ ଯାଇଛି ଏବେ ବୁଲ ନେଇ ଯାଇଛନ୍ତି ତ ନା ନା ଚାଲିନି ଏଇ ଠିଆ ହଉଛି ବା ଚାଲିନି।
ହୁଁ।
ହୁଁ ଆଉ ବୁଲିବା ପାଇଁ ଗଲା ଏବେ ସୋଇଥିଲା ତ ଏବେ ଉଠିକି କି ତା ଜେଜେମା ନେଇକି ଗଲେ ବୁଲବା ପାଇଁ ଏ ପାଖ ଘରକୁ ଯାଇଛନ୍ତି। ସେଠିବି ଆଉ ଗୋଟେ ଛୁଆ ଅଛି ତ ଛୋଟ। ତା ଭାଇ ଛୋଟ ଭାଇ ଅଛି ତ ସେ ପାଖକୁ ଯାଇ ଛନ୍ତି ବୁଲବା ପାଇଁ।
କଣ ରିଲେଥିବ ଘର।
ହଁ ହଁ ନିଜ ଲୋକ ଗୁଡା ହିଁ।
ହୁଁ ନାମ। କଣ ଲଞ୍ଚ କରିଥିଲ
ଉଁ ହୁଁ ଭାତ କଣ କରିଥିଲୁ। ଭାତ ଡାଲି ଆଉ ଆଜି କଦଳୀ ମଜା କରାହେଇଥିଲା।
ମଞ୍ଜା ଏଇ ଯୋଉ ବାରଲାଇଟ ଭଳିଆ ଗୋଟେ ହ୍ୱାଇଟ କଲର ଯୋ
ହଁ ହଁ ହଁ କଦଳୀରେ ହଁ।
ହଁ ସେଟା କେନ୍ତି କରନ୍ତି?
ସେଇଟା ତ ପରଥମେ ସି ସିଝେଇ ଦେଇଥିଲୁ ଆଉ ସିଝ ଝେଇ ସାରିଲା ପରେ ମସଲା କଷିକି ଆଉ ଇଏ କରିଦେଲୁ।
ଉଁ କେମିତି ଆଳୁ ତରକାରୀ।
ହଁ ହଁ ହଁ।
ଉଁ ହୁଁ ନା ଆମ ଆଡ଼େ କିନ୍ତୁ ମଞ୍ଜା ପୋଡ଼ା କରନ୍ତି।
ଆଚ୍ଛା। ଆପଣ ପଟେ ମଜା ପୋଡ଼ା କେମିତି କରାହୁଏ?
ସେଟା ମଞ୍ଜାକୁ ଫାଷ୍ଟ୍ ଚୁନ୍ ଚୁନ୍ କରିକି ପୁରା କାଟିଦେବେ ଯେମିତି ଆମେ ପିଆଜ ତ ପକଉଚ ନା ଝାଲ୍ ମୁୁଡି଼ରେ।
ହା ହଁ ହଁ।
ସେଏନ୍ତି ଚୁନ୍ ଚୁନ୍ କରିକି କାଟିଦେବେ ଆଳୁ ଚୁନ୍ ଚୁନ୍ କରିକି ସେ ଅନୁସାରେ କାଟିଦେବେ ପିଆଜ ବି ସେମିତି କାଟିବେ କଞ୍ଚା ଲଙ୍କା ରସୁଣ ଛେଚା ଅ କଞ୍ଚା ଲଙ୍କା ଛେ ଚା ସବୁ ଛେଚା ସୋରିସ ବସଲା ଟମାଟ ସେଥିରେ ଟିକେ ଅଧିକ ପଡ଼େ। ପକେଇକି ସ କନ୍ ଚା ସୋରିଷ୍ ତେଲ ଗୋଟେ ତା ମାନେ ଗୋଟେ ତାଟିଆରେ ସବୁ ଏକାଠି ଗୋଳେଇ ଦେବେ ଗୋଳେଇକି କଡ଼େଇ ଗରମ୍ କରି କି ତାକୁ ଗ୍ୟାସ୍ ରେ ସିମ୍ କରିକି ମାନେ ତତଲା ଆ ଚ ଚୁଲିରେ ପସେଇକି ତାକୁ ସିରୁ ଘୋଡ଼େଇ ଦେବେ ସେ ସେଇଥିରୁ ହିଁ ପାଣି ବାହାରିବ ଆଉ ଲାଷ୍ଟ୍ ରେ ତାକୁ ସୁଗେର୍ ଟିକେ ମଝିରେ ମଝିରେ ଖେଳେଇ ଦଉଥିବେ ଯଉଥିରେ ଠୋପେ ବି ମସ୍ ସଲା ବ୍ୟତିତ ଠପେ ବି ପାଣି ସେଥିରେ ଦିଆ ହବନି।
ଆଚ୍ଛା ହଁ ହଁ।
ଆ ସେଇଟା ବୋହୁତ୍ ଟେଷ୍ଟ୍ ଲାଗେ।
ଆଚ୍ଛା ଆମେ ତ କରେଇନୁ ସେଏତିକା ଅ ଛି କାଲି ପୁଣି ଆପଣଙ୍କ ଆପଣ ଯେମ୍ ତି ପ୍ରସେସ୍ କହିଦଉଛନ୍ତି ମୁଁ ସେମିତି ଡ୍ରାଏ କରିବି କେମ୍ ତି ଲାଗିବ।
ଉମ୍ ନାଇଁ ସେଗର୍ ସେଇଟା ହୋଉଛି ବୋହୁତ୍ ଚେସ୍ ଲାଗେ ମଞ୍ଜା ବରା ବି କରନ୍ତି। ବରା ତାକୁ ସେମ୍ ତି ଚୁନ୍ ଚୁନ୍ କରିକି କାଟିକି ପିଆଜ କଞ୍ଚା ଲଙ୍କା ବେସନ ଗୋଳେଇକି ବରା ଭଳିଆ କରିକି ତେଲରେ ଛାଣିକି ଖାଆନ୍ତି ସିଏ ବି ବୋହୁତ୍ ବହୁତ୍ ଟେଷ୍ଟ୍ ଲାଗେ।
ଆଚ୍ଛା ହଁ ହଁ। ହଁ ଜାଣିଥିବା ନିହାତି ଦରକାର୍ ଆ ମୁଁ ତ ଜାଣିନଥିଲି ସେମିତିକା କରନ୍ତି ହେକି ଆପଣ କହିଦେଲେ ସେଠି ନୂଆ ହଁ।
ଏଇଆ ଟିକେ ଆମର ଏଠି ମିଳେନି ପ୍ରାଏ ମିଳେନି କେ ତୋଳେ କାଁ ଭାଁ ମା
ଆଚେରେ ହଁ ହଁ ଆମ ନିଜ ଘରେ ବାଡିରେ ଯୋଉ ଚାଷ କରିଥିଲୁ ତ ଏଆ ଅଛି ଗଛ ତ ସେଇଠୁ ବାହାର୍ କରିଥିଲୁ ଆମେ।
ଉଁ।
ହଁ।
ଯାହା ଆପଣଙ୍କର ବାରିରେ ଅଛି କଦଳୀ ସବୁ ଜିନ୍ ଷ ଭଣ୍ଡା ଏଇ ଯୋଉ କଦଳୀର ଯୋଉ ଫୁଲଟା
ହଁ ହଁ ହଁ ସେ ଗୋଟେ ଏ ନା ମୁଁ କରିକି ଖାଇନି ମୁଁ ମୋ ଶାଶୁ ମା କରିଥିଲେ ଏ ମୁଁ ଖାଇଛି।
ହୁଁ ସେଇଟା ବି ଭଲ ଟେଷ୍ଟ୍ ଲାଗେ। ସେଡ଼ା ମାନେ ଚୁଡ଼୍ ଚୁଡ଼ା ଟାଇପ୍ ର ହୁଏ।
ହୁଁ ହୁଁ ସେଇଟା ବି ମଧ୍ୟ ଖାଇଛି ହଁ
ସେଡ଼ା କିନ୍ତୁ ବୋହୁତ୍ ଡିଫିକଲ୍ଟ୍ ତାକୁ ଛଡ଼େଇବା ବାଛିବା ଧୋଇବା ବୋହୁତ୍ ଡିଫିକଲ୍ଟ୍। ହ ହ ହାଁ ଓ। ହ ରୋଷେଇ ତାଆଲେ ଆରମ୍ଭ ହେଇନି?
ହଁ ଅଛି ମୁଁ। ହଁ କଣ କହିଲ?
ରମ୍ଭ ହେଇନି?
ନା କରିନି। ନି ବା ଏ ତୋ ଏବେ। ତିଆରି କଲା।
ହୁଁ ହୁଁ ରାତିରେ କଣ ଭାତ ନା ରୁଟି। ହୁଁ।
ମାନେ ପିଠା ବା କରି ଦବ ପିଠା ପିଠା। ଆଜି ପିଠା କରିବାକୁ କହୁଥିଲେ। ହୁଁ କ ଖା କି ଭ
ହା ଲୋ। ମୁଁ କହିଲି ବିରି ଚାଉଳ ପିଠା।
ନା ନା ଏଇ ଯୋଉ ବାଉଁଶରେ ଯୋଉ କରିଲ ବାହାରେ ନା ସେ। କରିଲ କରିଲବର ପିଠା ଆମେ ତିଆରି କରିବୁ ଆଜି। କହୁଥିଲେ ମୋ ଶାଶୁ ଆଜି ବାଉଁସ ରେ ଯୋଉ ବାହାରେ। ନି କରି କରିଲେ ଏବେ ବର୍ଷା ଦିନରେ ଯୋଉ ଛୋଟ ଛୋଟ ବାହାରେ। ଆପଣ ଦେଖିିନଥିବେ ବୋ ହଁ ହଁ। ହଁ ହଁ ସେ ଧଳା। ଟାଇପ ର ଯୋଉ ବାହାରେ ଶାଗ ସହିତ ମିଶେଇକି ଖାଆନ୍ତି ସୁଜନା ଶାଗ ସହିତ।
ସେଇଟା ମୁଁ ତ କେବେ ଦେ ଖାଇନି କିନ୍ତୁ ଦେଖିଛି।
ଆଚ୍ଛା ହାଁ ସେ ସେଇ ପିଠା କରିବା ବୋଲି କହୁଥିଲେ ମୋ ଶାସ ଦସୁ
ହୁଁ ସେଇଟା କେମିତି କଁ କରନ୍ତି।
ସେଇଟା ମଧ୍ୟ ସେମତି ହିଁ ପ୍ରସେସ ମସଲା କଷିକି ଯେମତି ହି ମା ମାଂସ ତିଆରି ଯେମ ଯେମିତି ହୁଏ। ଏଇଟା ବି ସେମିତି ହିଁ ମାଂସ ତିଆରି ଏଇଟା ବି କରିଲକୁ ଭାଜିକି ତାକୁ। ନିଆଁ ମସଲା ଯେପରି କି ମାଂସରେ ଯେପରି କଷା ହୁଏ। ସେମିତି କଷା ହେଇ ସାରିଲା ପରେ ପାଣି ଦିଆ ହୁଏ ପାଣି ଦେଇ ସାରିଲା ପରେ ତାପରେ ଚୁନି କୁ। ଦିଆ ହୁଏ ଚୁନି କି ଗୋଳେଇ ସାରିଲା ପରେ ଜୋଉ ତାୱା ତାୱା ନହଲେ ତାୱ ରେ ହିଁ ଆମେ କ କରୁ କାହିଁକି ନା ଏବେ ପତ୍ର ତ ନାହିଁ କିଣି ନାହିଁ ଯେ। ହେତୁ ତାୱା ରେ ହିଁ ତିଆରି କରୁ।
ହୁଁ ସେଟା ସେମିତି ଗୋଟା ଗୋଟା ଥିବ।
ହଁ ନା ନା ସେଇଟାକୁ ପ୍ରଥମେ ଏ ଏ ଏମିତି କଲେ ହେବନି। କାହିଁକିନା ସେଇଟାକୁ ଗରମ ପାଣିରେ ଫୁଟେଇ ଦେଉ କାହିଁକିନା ନହେଲେ ପିତା ଟାଇପ୍। ର ଲାଗେ ଏ ଏମତି କଲେ ପିତା ଟାଇପ ର ଲାଗେ ତ ଆମେ ବଳକେଇ। ଦଉ ନା ଗରମ ପାଣିରେ ଯୋଉ ବଳକି ସାରି ସାରିଲା। ପରେ ଛେଚି ଦେଉ ଦେଉ ଟିକେ ଛେଚି କିମ୍ବା ଗ୍ରାଇଣ୍ଡର କଲେ ଗୁଣ୍ଡା ହେଇଯାଏ ଗ୍ରା ଇଣ୍ଡର କରୁନି କାହିଁକି ଏ ସିଉଡି ସାହାଯ୍ୟରେ ଟିକେ ଛେଚି ଦେଇ ସାରିଲା ପରେ। ସେଗୁଡା ଇଏ କରାହୁଏ ତେଲ ଦେଇକି ଆ ହଁ। ତେଲ ଦେଇକି ପିଆଜ ପୋଡିବା ପାଇଁ ଦେଇକି ଆଉ ସେଟାକୁ ଭାଜି ଦିଆ ହୁଏ ତାପରେ ମସଲା ସବୁ ପ କା ହୁଏ ଆଉ ଭାଜି ଦେଲେ ମାଂସ ଯେପରି କଶା ଟାଇପ ର ଟିକେ ହୁଏ ଭାଜିଲା। ତାପରେ ପାଣି ଦିଆ ହୁଏ ଟିକେ ସିଜି ଗଲା ପରେ। ତାପରେ ପୁଣି ଇଏ କରା ହୁଏ ଚୁନି ପକେଇକି ପିଠା କରାହୁଏ।
ଖୁସି ଘରେ ଅଛନ୍ତି ସିଏ। ନାଇଁ ଇଆଡେ। ଆଉ ତାହେଲେ ଏଇଟା ଗୋଟେ ବଢିଆ ଜିନିଷଟେ ନା? ଏତେ ସବୁ ବାଉଁଶ ଶାଖା ଏତେ ସବୁ ବାହାର କରି ଆଣିବ?
ଅ ହଁ। ହଁ ସେମିତିକା ବାବୁଲ ବାପା ହିଁ ଆଣିଥିଲେ ଆଉ କିଛି କିଣିକି ଆଣିଥିଲେ ଆଉ ହଁ ମାର୍କେଟ ରେ ମିଳେ।
ହଁ ହଁ ହଁ ହଉ ହଉ ତମେ ତମେ କାମ କର ଆଉ। ରଖୁଛି ଯାହା ହଉ ଗୋଟେ ନୂଆ ଜିନିଷ ଶିଖିଲି।
ହଉ ହଉ ଠିକ ଅଛି।